ଅଁ ହାଲୋ।
ହଁ କୁହନ୍ତୁ କଁ କରୁଚନ୍ତି?
ଏଇଟି ଅଟା ଚକୁଡୁ ଥିଲି ରୁଟି କରିବା ପାଇଁ।
ହୁଁ।
ଆଉ ପୋଟଳ ଆଳୁ ଭଜା ବସେଇଚି ଆଉ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ତମ ଦେହ ଭଲ ଅଛି?
ହଁ ଭଲ ଅଛି‌।
ଆଉ କଁ ଖାଇଥିଲ?
ଏ ଭାତ ଖାଇଥିଲି ଧି ପରେ ଆଉ ଏବେ ଖାଇବି ରୁଟି ଆଉ।
ଉୁଁ ଆଉ ଏବେ ପରୀକ୍ଷା ଚାଲଚି?
ହଁ ଏକ୍ଜାମ୍ ଚାଲିଚି ପ୍ଲସ ଥ୍ରୀ ସେକେଣ୍ଡ ସେମିଷ୍ଟା।
ଅଁ ଆଉ ଭଲରେ ଭଲରେ ପରୀକ୍ଷା ହଉଛି ତ?
ହଁ ଭଲ ହଉଚି।
ଉୁଁ ଆଉ କୁଆଡେ ବୁଲାବୁଲି କରିଆକୁ ଯାଇନ?
ବୁଲାବୁଲି କାଲି ଯାଇଥିଲି ପୁରୀ।
ଉୁଁ କାଲି ପୁରୀ ଏତେ ଗହଳି ହେଇତିଲା?
ହଁ।
ଉୁଁ ନାଇଁ ମୁଁ ପୁରୀ ଯାଇନି ଆମ ଶାଶୁଅର ଗାଁ ରେ କାଲି ଯୋଉ ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣମୀ ହଉନଥିଲା କି।
ହୁଁ।
ହେଇଠି ମନ୍ଦିର ଟିକେ ଯାଇଥିଲି ଜଗନ୍ନାଥଙ୍କ ସ୍ନାନ ଦେଖିକି ଆସିଲି। ଦେଖିକି ବୁଲା ବୁଲି କରକି ଆସି ଆମ ଘରେ ଶାଶୁ, ଶଶୁର ଆମ ଯା, ଦେଢୁଶୁର ଅଁ ଟିକିଟକ ସ୍ୱାମୀ ବାହାରେ ଅଛନି ମୁଁ ଏଠି ରହୁଚି ଆଉ।
ଆଁ।
ଉୁଁ।
ଆଉ ଆପଣତ କାଇ
ମୁଁ ଯାଇଥିଲି ନୟାଗଡ ବୈଷ୍ଣ ଦେବୀ ମନ୍ଦିର ଅଛି ଜାନ୍‌ଚ?
ହଁ।
ନୟାଗଡ ବୈଷ୍ଣ ଦେବୀ, ଲଡୁଆ ବାଣ୍ଠି ଯାଇଥିଲି ଶିମିଳି ଝର। ଆଉ ବଲାଙ୍ଗୀ ପାର୍କ ସେପଟ ଯୋଉ ସ ଯାଇକି ବୁଲିକି ଆସିଥିଲି ଏପଟେ ଆମ ପଟେ କଳାପ ଥର ପଟେ ଯାଇଥିଲି ଭଟାରିକା। ବିଜିପୁରୁ ସାଇ ମନ୍ଦିର, ଫତେଗଡ ରାମ ମନ୍ଦିର ଏପଟେ ସବୁ ବୁଲାବୁଲି କରିକି ଆସ୍ ଥିଲି କଣ୍ଟିଲ ନୀଳ ମାଧ୍ୟମ ଯାଇଥିଲି।
ହଁ।
ଆଉ କଟକ ଭୁବନେଶ୍ୱର ଆ ଯାଇକି ବୁଲାବୁଲି କରିକି ଆସିଥିଲି ଆଉ।
ହୁଁ।
ଯେତେବେଳେ ଛୁଟିରେ ଆସନ୍ତି ପନ୍ଦର ଦିନ ପାଇଁ ହେତିକି ଭିତରେ ଯୁଆଟେ ବୁଲିବାକୁ ଯିବୁ ତା ଛୁଟି ସରିଲେ ସିଏ ଯିବେ ମୁଁ। କୁଆଡେ ବୁଲିବାକୁ ଆଉ ଯିବି।
ସେୟା।
ହୁଁ। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି ନାଇଁ ଏବେ ଆଉ କୁଆଡେ ଯାଇନି।
ଘରେ ଆମର ବାବା ମାମା ମୁଁ ଆଉ ଗୋଟେ ମୋ ଭାଇ ଅଛି। ଆଉ ଜେଜେମା ଜେଜେବା ଅଛନ୍ତି ସମସ୍ତେ ଆଉ।
ହୁଁ।
ହୁଁ।
ଆଉ ରଜ କୁ କଣ ପିଠା ପଣା ହୋଉଥିଲା ଘରେ।
ରଜ କୁ ଆମର ଦହିବରା ହେଇଥିଲା ବରା ହେଇଥିଲା କାକେରା। ଚକୁଳି ଇଟିଲି।
ହୁଁ ଆ ରଜକୁ କଣ। ଆମର ହେଇଥିଲା ବରା, ପୋଡପିଠା, ଚକୁଳି, ଇଟିଲିି ହେଇଥିଲା। କୁଆଡେ ବୁଲାବୁଲି କରିବାକୁ ଯାଇନ ରଜରେ।
ରଜକୁ ଯାଇଥିଲି ମାମୁଁ ଘରକୁ ଯାଇଥିଲି ଦିଦି ଘରକୁ ଯାଇଥିଲି ଭୁବନେଶ୍ଵର ଯାଇଥିଲି ମାମୁଁ ଅଛନ୍ତି ସାନ ମାମୁଁ ଯେ।
ହୁଁ ଆଉ ରଜ ଭଲରେ ଭଲରେ କଟିଲା।
ହଁ ଭଲରେ ଭଲରେ କଟିଲା ଆପଣଙ୍କର।
ହଁ ମୋର ବି ଭଲରେ ଭଲରେ କଟିଲା ଆମ ଗାଁ ପଟେ ମହୋତ୍ସବ ହଉଥିଲା କି ଦେଖିବାକୁ ଯାଇଥିଲି ତିନି ଦିନ ଯାଏ ହୋଉଥିଲା। ଯାତ୍ରା ହୋଉଥିଲା ଦେଖିବାକୁ ଯାଉଥିଲି। ଓଡ଼ିଶୀ ନୃତ୍ୟ ହେରା ହୋଉଥିଲା ସବୁ ଦେଖା ଦେଖି କରିକି ବୁଲାବୁଲି କରିକି ମେଲୋଡି ହେକା ଆସିଲି ଆଉ।
ହୁଁ ଆପଣଙ୍କ ଘର କୋଉଠି କି।
ଆମ ଘର କଳାପଥର।
ହଁ।
ଶାଶୁଘର ଏଠି ଦଶପଲ୍ଲା ମଧ୍ୟ ଖଣ୍ଡ।
ହଁ।
ହୁଁ ତମର କୋଉ ଗାଁ।
ଆମର ନୟାଗଡ଼ ପ୍ରପର୍ ନୟାଗଡ଼ ଟା।
ହଁ।
ଆଜ୍ଞା।
ରାତିରେ ସମସ୍ତେ ରୁଟି ନା ଭାତ କିଏ କିଏ ଖାଉଛନ୍ତି।
ରାତିରେ ରୁଟି ସମସ୍ତେ ଖାଉଛନ୍ତି। ଭାତ କେହି ଖାଇବୁନୁ ଭାତ ଯଦି ଖାଇବୁ ଜଗା ମୋ ଭାଇ ମୋର ଖାଇଲେ ଖାଇବୁ ଇଛା ହେଲେ ଯୋଉଦିନ ନହଲେ ନା ଆଉ କେହି ନୁହଁ।
ହଁ।
ଆମେ ଭାଇ ଭଉଣୀ ଯାହା ଖାଉରୁ ଭାତ ଇଚ୍ଛା ହେଲେ କେବେ କେବେ। ହୁଁ। ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ।
ମତେ ସେମିତି ମାନେ ମତେ ନୂଆ ନୂଆ ଜିନିଷ କେତେବେଳେ ମୋବାଇଲୁ ଦେଖି ରୋଷେଇ। ସେଗୁଡା ଦେଖି ମାନେ ମତେ ସାଙ୍ଗେ ସାଙ୍ଗେ ଇଚ୍ଛା ହବ ସେଗୁଡା ବନେଇବି ମୋବାଇଲ୍ ରୁ ଦେଖିକି ଏମିତି ବହୁତ୍ ଜିନିଷ। ମାନେ ବନାଏ ମୋର ଭାରି ଇଛା ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଏମିତି ଖୋଲିବା ପାଇଁ। ହେଲେ ସେଗୁଡା ଟାଇମ୍ ଦରକାର ନା ତାକୁ ବି ଟାଇମ୍ ଦବାକୁ ପଡିବ ବହୁତ୍ ସମୟ।
ହଁ।
ଏଡ଼େ ଘରେ ଟାଇମ୍ ଦେଇକି ସେଇଗୁଡ଼ା ତ ଟାଇମ୍ ବାହାର କରିକି କରିହବନି ସେଇଥିପାଇଁ କରୁନି। ନହେଲେ, କଲେ ବି ହବ। ଡେଲି ଡେଲି ଅପଲୋଡ କରିବାକୁ ପଡିବ ଭିଡି, ହଁ ହଁ ହଁ। ସେଇଆ ବା। ଏବେ କଣ ପଢୁଛ, ପ୍ଲସ ଥ୍ରୀ ସେକେଣ୍ଡ ୟେର୍? ପ୍ଲସ ଟୁ ସାଇନ୍ସ ନା ଆର୍ଟସ? ଆର୍ଟସ୍।
ସେକେଣ୍ଡ ୟର ହବ। ଇକୋନୋମିକ।
ଇକୋନମିକ୍?
ହଁ।
ହୁଁ। ଇଂଲିଶ ଟୁ ଇଂଲିଶ ହୋଉଥିବ ସବୁ ଆଉ।
ହଁ ସବୁ ଇଂଲିଶ।
ହଁ।
କାଲି ଏକ୍ଜାମ ଅଛି।
ହଁ। ହୁଁ।
ହୁଁ।
ଆଉ ତମେ କଣ ବନେଇି ଖାଅ କି କେତେବେଳେ, ନାହିଁ ସବୁବେଳେ ମମି କରନ୍ତି?
ନାଇଁ ମୋ ଇଚ୍ଛା ହେଲେ ବନେଇ ଖାଏ। ଏଇ ୟୁଟ୍ୟୁବ ରୁ ଦେଖିଲେ ତ, ଇଚ୍ଛା ହେଲେ ବନେଇକି ଖାଇ ଦଉଛି ଯାହା।
ହଁ। ପ୍ରାଏ ଟାଇମ ଝିଆପିଲାଙ୍କର ତ ଇପ୍ପି। ଚାଉମିିନ। ହେଁ ସେଇଗୁଡା ତ।
ଏଇ ଅଧିକା୍ଶ ୟୀପ୍ ନହେଲେ କୋଦିନ ଚିକେନ୍ ବି କରିଦଉଛି ମୁଁ ଘରେ।
ହଁ।
ହଁ।
ଆଉ ବର୍ଷା ହଉଥିଲା ଆଜି?
ହଁ ବର୍ଷ ସକାଳେୁ ପକଉଥିଲା ଝିପି ଝିପି ଏବେ ଟିକେ ଛାଡିଛି ସନ୍ଧ୍ୟା ଆସିକି। ସକାଳୁ ପକେଇ ଚାଲିଛି। ହଁ ଭଲରେ ଭଲ କଟିଛି, ଆପଣଙ୍କର?
ହଁ ମୋର ବି ଆଜି ଦିନ ଟା ବହୁତ ଭଲରେ କଟି ଯାଇଛି। ଆଉ ରାତିଟା ତ, ରାତିଟା ବି ଭଲରେ କଟିଯିବ।
ହଁ ଭଲରେ କଟିଯିବ।
ହଁ। ରାତିଟା ତ ଶୋଇବାରେ କଟିଯିବ। ଭଲରେ କଟିବନି କେମିତି, ଦିନଟା ସିନା କାମରେ କଟିଲା, ରାତିଟା ତ ଶୋଇବାରେ କଟି ଯିବ ନା। ବହୁତ ଭଲରେ କଟିବ। ହୁଁ। ସକାଳୁ ତମେ କେତେବେଳେ ଉଠ।
ସକାଳେ ମୋର ସେଇ ଛଅଟା ସାଢେ ଛଅଟା ଭିତରେ ଉଠିଯାଏ ମୁଁ। ଏବେ ଏକ୍ଜାମ ଅଛି ଯେ ଚାରିଟାରେ ଉଠୁଛି ଆଉ।
ହଁ ଟିକେ ପଢିବାକୁ ପଡିବ ନା।
ହଁ। ଏବେ ପଢିବି ରାତି ବାରଟା ପାଖା ପାଖି ତାପରେ ଶୋଇଲେ ଚାରିଟା ଆସିକି ଉଠିଲି ପଢିବି ଆଉ, ପହାନ୍ତି ଆଉ। ।
ହୁଁ। ପଢା ପିଲା ମାନେ ତ, ଯେମିତି ହେଲେ ଚାରିଟା ରାତିରେ ଉଠିବାକୁ ପଡିବ।
ସେ ଏକ୍ଜାମ ନଥିଲେ ଅଲଗା କଥା।
ହଁ ଏକ୍ଜାମ ଅଛି ବା, ନହେଲେ ଏକ୍ଜାମ ନଥିଲେ ତ ସାତଟା ଆଠଟା ନହେଲେ ନିଦ ଭାଙ୍ଗିବନି।
ମାନେ ଆମେ କଣ କରୁ, ଏକ୍ଜାମ କାଲି ଥିବ ଆମେ ଆଜି ପଢୁଛୁ।
ହଁ ଆମ ଝିଅ ବି ସେମିତି, ସେ ପ୍ଲସ ଥ୍ରୀ ସାଇନ୍ସ ପଢୁଛି। ସେ ପ୍ଲସ ଥ୍ରୀ ତାର ଏଇଟା ସେ କେଣ୍ଡ ୟର୍ ବୋଧେ ହେଇଛି। ସେକେଣ୍ଡ ୟର୍ ହେଇଛି।
ହୁଁ।
ସେ ବି ସେଇ, ପଢୁଛି ପିଏନ୍ କଲେଜ ଖୋର୍ଦ୍ଧା ଶୁଣିଥିବ।
ହଁ
ସେ ଖୋର୍ଦ୍ଧା ପି ଏନ୍ କଲେଜରେ ପଢ଼ୁଛି। ସିଏ ବି ସେମିତି ପରୀକ୍ଷା ଦିନେ ଥିବ ମୁଁ କହେ ପରୀକ୍ଷା ଦିନେଥିବ ପଢେଇକି କଣ ଲେଖୁଛୁ କହିବ ଆମେ ସେମିତି।
ସେମତି ସେମିତରେ ମନେ ରହୁଛି ଭଲ।
କାରଣ ଅନ୍ୟ ଦିନ ଦେଖିବ ପଢ଼ିବ ମୁଣ୍ଡରେ କିଛି ପଶିବ ଏଇୟା ଇଏ କିଆଁ କରୁଛି ସିଏ କଣ କରୁଛି ଏମିତି ଆସିକି କଥା ହେବାକୁ ମନ ହବ। କିନ୍ତୁ ପରୀକ୍ଷା ଦିନେ ଥିବ କେବଳ ପାଠରେ ହିଁ ମନ ରହିବ ଆଉ
ଆମର ପରୀକ୍ଷା ଷ୍ଟାର୍ଟ ହେଲା କେବେ ପଚିଶରେ ଷ୍ଟାର୍ଟ ହେଲା ଦି ମାସେ ଖାଲି ଛୁଟି ମିଳିଲା ଆମକୁ ପଢ଼ା ପଢ଼ି କିଛି କଲୁନୁ ଏଗଜାମ ହବାର ଚାର ତିନି ଦିନ ଥିଲା ପଢ଼ା ଷ୍ଟାର୍ଟ କଲୁ। ଯାହା ହେଇଥିବ ହେଲେ ବି ଭଲ ଯାଇଛି ଏକଜାମ୍ ସବୁ ଏକ୍ଜାମ କିନ୍ତୁ ଭଲ ଯାଇଚି। ଘରେ ଖାଲି ପାଟି କରୁଛନ୍ତି ଦିଦି ତିନି ମାସରେ ବୁ ବୁଲିଲ ମସ୍ତି କଲ ପଢ଼ା ପଢ଼ି ନାଇ ଏଜାମ ଅଛି ତିନ ଦିନ ପଢ଼ି ଚାଲ। କଣ ପଢ଼ୁଚ ତମ ମା ଗଙ୍ଗେଇ ଜାଣନ୍ତି।
ହୁଁ।
ତା ଆମେ ପଢ଼ୁଛୁ ଆମେ ସେମିତି ପଢ଼ୁ ଆଉ ଆମକୁ ସେମତି ପଢ଼ିବାକୁ ଭଲ ଲାଗେ। ହୁଁ ବସି ପଡ଼େ ବାପରେ ପାଠ ସାଠ ନାହିଁ ଖାଲି ବୁଲାବୁଲି କର ମୋବାଇଲ ଦେଖ ଏଇଟା କର ସେଇଟା କର। ଘର ଲୋକ ଖାଲି ଗୋଟା କଥା ଜାଣିଛନ୍ତି ଆଉ କିଛି କହିବେନି।
ହୁଁ
ହୁଁ। ଆଉ କଣ କହିଲେ? ହ୍ୟାଲୋ।
ଛଅ କମେ। ହ୍ୟାଲୋ।
ହଁ ହାଲୋ।
ମୁଁ କହିଲି ଘର ବିଗିଚାରେ କିଛି ଗଛ ଲଗା
ହଁ ଆମ ଛାତରେ ଗଛ ଫୁଲ ଗଛ ବି ଢେର ଲାଗିଚି। ହ୍ୟାଲୋ।
କୋଉ କୋଉ ଗଛ ଲଗେଇଚ?
ହ୍ୟାଲୋ ହଁ ମନ୍ଦାର ଗଛ ଫୁଲ ଗଛ ହ୍ୟାଲୋ
ହଁ କୁହ କୁହ କୁହ ସେମିତି କୁହ ହଁ।
ହୁଁ ମନ୍ଦାର ଗଛ ଲାଗିଚି ସବୁ ବିଭିନ୍ନ ପ୍ରକାର ଫୁଲ ଗଛ ଲାଗିଚି ବାଇଗଣ ଗଛ ଲାଗିଚି ଛାତ ଉପରେ।
ହୁଁ ଭଲ ଆମ ବାରିପଟେ ବି ଲାଗିଛି ଆମ ବାରି ପଟେ ଲାଗିଚି ବାଇଗଣ, ଟମାଟୋ ଆଉ ଏନ୍ତୀ ସବୁ ପନିପରିବା ଏମିତି ଭେଣ୍ଡି, ବିନ୍ସ, ମକା ଯୋଉ ମିଠା ମକା।
ହଁ
ଏଗୁଡ଼ାକ ସବୁ ଲାଗିଚି ଆଉ ବାରିପଟେ ଲେମ୍ବୁ ଗଛ ଅଛି ଫୁଲ ଗଛ ଖାଲି ଟଗର ଗଛ ଅଛି ଆଉ ଠ କୁରଙ୍କ ପୂଜା କରିବାକୁ ଘରେ ଗୋଟେ ଲଗା ହେଇଚି ଆଉ।
ଆମ ଛାତରେ ଯାହା ଲାଗିଚି ବାର ତ ନାହିଁ ଆମର ଛାତ ଉପରେ ଯାହା ଲଗଉଛୁ।
ତମେ ଭଟ୍ଟାରିକା ଯାଇଚ କେବେ?
ଭଟ୍ଟାରିକା ନାଇ।
ହୁଁ ଏଇ ବର୍ଷା ଦିନ ହେଲେ ଲୋକମାନେ ପ୍ରାୟ ଯାଆନ୍ତିନି କାହିଁ କିହଲ ନଦୀ ନୁହଁ ପାଣି ଯେତେବେଳେ ଫୁଲ ହେଇଯାଏନି ମନ୍ଦିର ପୁରା ବୁଡିଯାଏ। ଠାକୁରାଣୀଙ୍କର ଜାଗା ନା ମନ୍ଦିର ପୁରା ବୁଡିଯାଏ। ମନ୍ଦିର ପୁରା ଯୋଉ ବୁଡି ଯିବାକୁ ଠାକୁର ବି ପୂଜା ପାଇ ପାରନ୍ତିନି ଠିକରେ।
ହଁ।
ସେଥିପାଇଁ ମାନେ ଏଁ ମାନେ ମନ୍ଦିର ଯୋଉ ବୁଡ଼ିଯାଏ ବର୍ଷା ଟାଇମ୍। ଏଇ ପ୍ରାୟ ଖରା ଦିନେ ଶୀତ ଦିନେ ସମସ୍ତେ ଯାଆନ୍ତି।
ଏଇ ଖରା ଦିନେ ଶୀ ବେଶୀ ତ ଶୀତ ଦିନେ ତ ହଉଛି ପିକନିକ ସ୍ପଟ। ଶୀତ ଦିନେ ଏବେ ଅଧିକାଂଶ ଯାଉଥିବେ ଆଉ।
ହୁଁ ଆମେ ବି ଏଇ ଶୀତ ଦିନେ ଏଇଠି ଆଉ ମାସେ ଦି ମାସେ ଗଲେ ତ ଟିକେଟ କରିବୁ ମନାଲି ଯିବାକୁ।
ଭଲ ଆଉ। ମୋ ମାନେ କଣ ମୋ ଡ୍ରିମ୍ ପ୍ଲେସ୍।
ହଁ ମୋର ବି ମୋର ବି। ହଁ ହଉ ବାହାଘର ସଇଲେ ଯିବ। ବରଙ୍କ ସହ। ଏବେ କାଇଁ ଏକା ଯିବ ଏକା ଏବେ ଏକା ଗଲେ ଏକା ଟାଇମ ସ୍ପେଣ୍ଡ କଲେ ଭଲ ଲାଗିବନି।
ହଁ ହଁ ଏ ସାଙ୍ଗମାନେ ଥିଲେ ଟାଇମ ସ୍ପେଣ୍ଡ ହେଇଯିବ ଦରକାର ନାହିଁ ଆଉ କି
ହଁ ସେଇଟା ତ ସତ କଥା ଆପେ ଆପେ ହେଇଯିବ।
ସେଇଆା ମନାଲି ଆଉ ଗୋଟେ କେଦାରନାଥ ସିଏ ଦିଇଟା ମୋର ଫେବରାଇଟ ପ୍ଲେସ୍।
ନାଇଁ ନାଇଁ ଇଏ କେଦାରନାଥ ତାଙ୍କର ଏବେ ଡ୍ୟୁଟି ପଡିଥିଲା ହେଲା କି କେଦାରନାଥକୁ ଅମରନାଥ। ଇଏ କ୍ୟାନ୍ସ ଲ କଲେ। ମୁଁ କହିଲି ନାଇଁ ନାଁ ଆମେ ବୁଲିିଯିବାକୁ ରଖ ଶୀ ତ ଦିନକୁ ତମେ ସିଆଡେ ଡ୍ୟୁଟି ଯାଅନି। ତା ପରେ ସେଇଠୁ କ୍ୟାନସଲ କଲେ। ଇଏ ଅଛନ୍ତି ବାହାରେ ଆର୍ମିରେ। ସେଇଠି ଡ୍ୟୁଟି ଆସିଥିଲା କେଦାରନାଥକୁ ଅମରନାଥ। ଅମରନାଥ ଯାତ୍ରା ହବ ନା ଏବେ। ସେଇଠି ଡ୍ୟୁଟି ହବ ଆଉ।
ହୁଁ। ମନାଲି ଯିବାକୁ ବହୁତ ଇଚ୍ଛା ଅଛି। ଯିବା କେବେ ଗୋଟେ ଆଉ। ଏବେ ତ ଯାଇହବନି ପରେ ଯି
ଯାଅ ଥରେ।
ମୋ ଫେବରାଇଟ୍ ପ୍ଲେସ୍। ସେଇଆ ହଁ। ମୋର ଡ୍ରିମ୍ ଅଛି ଯିବାକୁ। ଯିବି କେବେ ଆଉ। ହଁ ଏ ସାଙ୍ଗସାଥି ହଉ କି ଏକୁଟିଆ ହଉ ସେ ଯାହା ସାଙ୍ଗେରେ ହଉ ଯିବି ମୁଁ।
ହଁ।
ସେଇଆ। ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଏଇଠି ବସିଛନ୍ତି, ଟିଭି ଦେଖୁଛନ୍ତି ଏଇନୁ ସନ୍ଧ୍ୟା ଟାଇମରେ ଆଉ କଣ କରିବେ।
ହଁ ଅଧିକାଂଶ ଟିଭି ତ ଦେଖୁଛନ୍ତି ଦେଖ୍ ହଁ।